ହଁ କ୍ଲିୟର ଆସିଲା ଏବେ ଭଏସ୍?
ହଁ ହଁ ଏବେ କ୍ଲିୟର ଆସିଲା ଏ ତମେ ଯିବା କଥା ଗଲନି ଆଉ ନା ଯାଇନ?
ନା ନା ଯାଏନି।
ହଁ ହଁ ଅସୁବିଧା ହେଇଗଲା ବୋଧେ ଘରେ ଟିକେ?
କୋଉଠିକି କହିଲ?
ଘରେ କଣ ଅସୁବିଧା କିଛି ହେଇଗଲା ନାଇଁ?
ହଁ ସେଇଠି ଜାଗା ବା ଘରେ ଏଠି ବାପାଙ୍କ ଦେହ ଟା ଭଲ ନାହିଁ ନା ସେଥିପାଇଁ ଆଉ ଯିବା ଟା ଭଲ ନୁହୁଁ।
ହଁ ନା ଯାଇଁକି ପୁଣି ହରେ ପୁଣି ବାପାଙ୍କର ମେଡିସିନ୍ ଫେଡିସିନ୍ ତାଙ୍କର ପୁଣି
ହଁ ସେ ଇଞ୍ଜେକ୍ସନ ପର ଡ଼େ ନଉଚନ୍ତି ନା ସେଥିପାଇଁ।
ହଁ ସେଇଆ ସେ ଇନ୍ସୁଲିନ ବୋଧେ ନାଇଁ?
ଇନ୍ସୁଲିନ୍ ମାନେ ଯୋଉ ଇଞ୍ଜେକ୍ସନ୍ କଥା କହୁଚ?
ପାଇଁ ନିଅନ୍ତି ଯୋଉ ଆମର ସୁଗାର ବଢ଼ିଲେ ସେଇଥିପାଇଁ ଯୋଉ ନିଅନ୍ ସେଇଥିପାଇଁ ସେଇଥିପାଇଁ ନଉଚନ୍ତି ନା କୋଉଥପାଇଁ?
ହଁ ନା ନା ସେଇଥପାଇଁ ନୁହଁ ସେଟା ତ ସୁଗାର ବଢ଼ିଚି। ଏ କିନ୍ତୁ ଏଇ ଯୋଉ ତାଙ୍କର କମର ଯୋଉ ଧରିଚି ଥଣ୍ଡା ପାଇଁ
ହଁ ହଁ। ଓ ସେ ଆଣ୍ଟିବେଟ ଆଣ୍ଟିବାଇଟ ପାଇଁ ନଉ ନଉଥୁବେ ହଁ ହଁ।
ହଁ ସେଥିପାଇଁ ତାଙ୍କର ଚାଲିଚି ଆଉ ଭିଟାମିନ୍ ବି ନଉଚନ୍ତି।
ଅ ହଁ ହଁ ବୟସ ହେଇଗଲେ ସେମତି ସାରା ଇଏ ଆସୁଛି ଆଉ।
ହଁ ସେଇଟା ଆ ଆ ନହେଲେ ଆଉ ସେ ଇଞ୍ଜେକ୍ସନ୍ ଆଉ ଭିଟାମିନ୍ ଟୋଟାଲ ନାହିଁ ବାପାଙ୍କର ଟିକେ ଚଏସ ସେଥିପାଇଁ ଡବଲ ଡୋଜ୍ ଦିଆହଉଛି ଆଉ।
ହଁ ହଁ।
ହଁ ତମେ ଯୋଉ ଭ୍ୟାକ୍ସିନ ନେଇଥିଲ ନା ନାଇଁ?
ହଁ ଭ୍ୟାକ୍ସିନ ନିହାତି ନେଇଥିଲି ଦି ଆଁ ଦିଟା ଡୋଜ କଁ ଦିଟା ଦିଟା ଡୋଜ କମ୍ପ୍ଲିଟି ହେଇଥିଲା ଆଉ ତାପରେ ତ ଦେଖ ଅଁ ଅଁ ଦେଖ ତେ ଇଏଲ କଣ ସବୁ ପ୍ରୋବ୍ଲେମ ଆସିଲା ସବୁ ଆଉ। ତାପରେ ଏବେ ଯାହା ହଉ କୋଭିଡ଼ି ବନ୍ଦ ହେଇଯାଇଚି ନହେଲେ କୋଭିଡ଼ ସେତିକବଳେ ଯୋଉ ବିରକ୍ତ ଲାଗୁଥୁଲା ଘରେ ରହି ରହି ହଷ୍ଟେଲ ବନ୍ଦ ହେଇଗଲା। ବାହରେ କିଛି ମାନେ କିଛି ସବୁ ବନ୍ଦ ହେଇଗଲା ଘରେ ରହିକି ବହୁ ସାରା ବିରକ୍ତ ହାଁ ଏବେ ଯାହା ହଉ କୋଭିଡ଼ ପରେ ଭଲ ସବୁ ଅନଲାଇନ୍ ଏଗ୍ଜାମ ଫେକ୍ଜାମ ସବୁ ଦେଲି।
ହିଁ ଅନଲାଇନ ଟା କରିଛି ଆକ୍ଚୁଆଲି ଭଲ କରଚନ୍ତି।
ହଁ ବହୁତ ସାରା ଜିନଷରେ ବି ହେଲ୍ପ ହେଇପାରୁଚି ଘରେ ବସିକି ଆମେ ମିଟିଂ ଆଟେଣ୍ଡ କରି ପା
ମିଟିଙ୍ଗ ଆଟେଣ୍ଡ ଆଉ ମାନେ କିଛି ଗୋଟେ ଆବଶ୍ୟକ ପଇଲା ହେଇ ଯୋଉ ଯେମତି ଆମର ଫ୍ଲିପକାର୍ଟ ମେସ୍
ହଁ ଏଇଆ ବହୁସ୍ ସାରା ଜିନଷ ଅଁ ଆମର ଲକଡ଼ାଉନ ବହୁତ ସାରା ଜିନଷ ଇଏ କଲା କିନ୍ତୁ
ଚେଞ୍ଜ କରିସେନ୍ତି ବି ଲାଇଫ କି ଲୋକଙ୍କର ବି ଲୋକଙ୍କର ବି କିଛି ଲସ୍ ହେଇଚି ଯୋଉ ମାନେ ପର ପରମାନେଟ ଜବ୍ କରୁଥିଲେ ସେମାନେ ଯୋଉ ଛାଡ଼ିଲା ପରେ କମ୍ପାନୀ ବି ବନ୍ଦ ହେଇଗଲେ ନା?
ହଁ ସେଟା ବି ହେଲା ବହୁତ ଭଲ ହେଲା ସେଟା ବି ସେ ଏବେ ବି ସବୁ ପ୍ରାୟତଃ ଜବରେ ୱାର୍କ ଫ୍ରୋମ ଜବ୍ ରହୁଚି ଆରାମସେ ଘରେ ବସିଲେ ଅଁ ୱାଇଫାଇ ଲାଟପ୍ ଧର ରିଲେ ଆରାମସେ କରିଲେ କିଛି ଅସୁବିଧା ନାଇଁ ମାନେ ନିଜେ ଫ୍ୟାମିଲିକି ଦେଖିଲେ ଆ ବେସିକାଲି ତ ମୁଁ କହିବି ଅଧିକରୁୁ ଅଧିକ ହେ ଅଁ ମାନେ ବହୁତ ଆବଶ୍ୟକ ହେଇଚି ଝିଅମାନଙ୍କ ପାଇଁ ଯୋଉମାନେ କି ର ଫ୍ୟାମିଲି କି ଛାଡିକି ଯାଇପାରୁନଥିଲେ ସେମାନେ ଆରାମ ସେ
ହଁ ହଁ ନା ମୁଁ ମୋ ମୋର ବି ସେ ପ୍ରାଉଡ ଫିଲ କି ଏଇଟା। ଯଉ ଯଉମାନଙ୍କର ୱାର୍କ ଫ୍ରୋମ ଜବ୍ ରହୁଚି।
ହଁ ହଁ ଭଲ ଆରାମସେ ଫ୍ୟାମିଲିକୁ ଦେଖିଲେ ବାପା ମାଙ୍କର। ଯତ୍ନ ନେଲେ କଲେ ସାଲେରୀ ବି ପାଇଲେ ସବୁ ଆଡୁ ମାନେ ସେମାନଙ୍କ ପାଇଁ ଗୋଟେ। ଇଏ ଗୋଟେ ରହିଲା ଭଲ ଗୋଟେ। ଇଏ ଅପର୍ଚୁନିଟି ଟେ ରହିଲା ସେ।
ହଁ ହୁଁ। ଆଉ ଯୋଉ ଖାଇବ କେତବଳେ?
ଖାଇବା ଖାଇନି ଆଉ ମୁଁ କହୁନଥିଲି ନା ବାହାର। ହଁ ଖାଇବା କଣ ହେଇଥିବ ଆଉ। ହେଇଥିବ କଣ ମୁଁବି ମୋର ବି ଆଜି ଏକାଦଶୀ କଣ ଫ୍ରୁଟସ ଫ୍ରୁଟସ ସବୁ ତ ଆଜି କିଛି ଖାଇବି। ଦେ କି କଣ ଦେଖିକି ଖାଇବି ଆଉ?
ଏକାଦଶୀ ବି ପୁଅ ପିଲା କରନ୍ତି?
ଉଁ ହଁ ମୁଁ କରେ ଟି କ୍ରୀଷ୍ଣଙ୍କୁ ଟିକେ ମାନେ ତାଙ୍କେ ଇଏରେ ଅଛି ତ ଟିକେ ସେଇଥିପାଇଁ କରୁଛି ଆଉ। ସେମିତି କିଛି ନଥାଏ ଯେ ଖାଲି ମାନେ ଝିଅପିଲା କରିବେ।
ସାଙ୍ଗ ଜଣେ ସବୁବେଳେ ତା ଝିଅ ପାଇଁ କରେନା ତ ସେଥିପାଇଁ ପଚାରଦେଲି।
ସେ ନଥାଏ। ଉଁ ଯଦି କ୍ରିଷ୍ଣଙ୍କୁ ତମେ। ଇଏ କରୁଛ ତାହେଲେ ତମେ ଏକାଦଶୀ କରିପାରିବ କିଛି ଅସୁବିଧା ନାଇଁ।
ଆଉ ତମେ କଣ କେମତି କରୁଛ? ଅ ରୋଷେଇ ଫୋଷେଇ କଣ କରୁଛ?
ରୋଷେଇଟା ମୋର ସାଧାରେ ମୁଁ ଟିକେ ଭଲ ବନାଏ ଆଇଁଷ ସେମତି ବନାଏ ମାନେ ଏ ତେ ବି ନୁହଁ ଆଉ ସାଧାରେ ମୋର ସବୁ ମତେ ଭଲ ଲାଗେ ଖାଇବାକୁ।
ହଁ ହଁ। ସାଧା ହିଁ ଭଲ ଆଜିର ଯେମିତି ଦେହ ହେଲଥ ଅସୁବିଧା ହଉଚି ଇଏ ହଉଚି। ସାଧାରେ ହିଁ ବହୁତ ଭଲ।
ମୋର ଆଇଁଷରେ ଟିକେ ପ୍ରୋବ୍ଲେମ ରହୁଚି ନା ସେଥିପାଇଁ ମତେଟେ ଆଇଁସ ଖାଇବା ଉଁ ଏତେ ମତେ ଭଲ ଲାଗୁନି। ଆଉ ଦେଶୀ ଖାଲି ଅଣ୍ଡାଟା ଯା ସିଝାର ରଖାଏ ନହେଲେ। ଦେଶୀ ମାଛ ଯଦି ହେଲା ଖାଇବି ଚିକେନରା ଏତେ ନୁହେଁ ଚିକେନ ହା ହୁଏ କିନ୍ତୁ ମୋର ଖାଲି। ଆଜି ଆଳୁ ଝୋଳଟା।
ହୁଁ ଭଲ ଦେହ ପାଇଁ ବି ଭଲ ଆଜିକା ଇଏରେ ଆ ଯେମିତି ମାନେ ଆମର ହେଲ୍‌ଥ କଣ୍ଡିସନ ଅଛି। ଇନାପ ମାନେ ପୁରା ଦେଶୀ ଖାଇବେ ଖାଇବେ ହିଁ ବେଟର। ବୁଝି ପାରୁଛ ଗାଁ ରେ ଆରାମ ସେ ରହିଲ ଦେଶୀ ଖାଇବ ନିଜେ ପରିବା ଚାଷ କଲ। ଆରାମ ସେ ଇଏ କରିବା
ତମକୁ କଣ ବନେଇ ଆସେ ଖାଇବା?
ହଁ ହଁ।
ମୁଁ କହିଲି ତମକୁ କଣ ବନେଇ ଆସେ ଖାଇବା?
ହଁ ଆମେ ତ ଘରେ ମେସ ରହୁଛୁ ମେସରେ ଆମର ଏଠି ଜଣେ ମଉସା ଆସନ୍ତି। ରୋଷେଇ କରନ୍ତି ଆରାମ ସେ ଏମିତି ହଁ। ଏମିତି ବି ଚିକେନ ବି ରୋଷେଇ କରିଦିଏ। ଆଉ ମୁଁ ବେଶୀ ପ୍ରାୟୋରିଟି ବି କରେ। ମେସକୁ ମାନେ ନିରାମିଷକୁ ଅଧିକା ଇଏ କରେ। ଆଉ ସେଇଥିରେ ଇଏ ବନାଏ ପନିର ଫନିର୍ ବନେଇଦିଏ ଆଉ। ଇଏ କରିକି ଆଉ କିନ୍ତୁ ଆ ମାନେ ଆମ ଯେହେତୁ ସବୁଆଡେ ରହିଛୁ ଘରେ ରହିଲେ କଣ ଘରେ ରହିଲେ ଜମା ରୋଷେଇ କରିବାକୁ ପଡିବନି ଅଛନ୍ତି। ସବୁ ମା ମା ଅଛନ୍ତି ଏମିତି ଆଉ ଯିଏ ବିଶୁ ଦିଦି ପିଦି ଅଛନ୍ତି ସେମାନେ କରିଦେବେ। କିନ୍ତୁ ବାହାରେ ରହିଲେ ବେଳେବେଳେ ଯେତେବେଳେ ମିଲ୍ ଫିଲ୍ ଅଫ୍ ରହେ। ଆଉ ଆମେ ଯେତିକି ହଷ୍ଟେଲରେ ପିଲା ଥାଉ ସବୁ ସାଙ୍ଗ ହେଇଯାଉ ସବୁ ମିଳିମିଶିକି କରିଦେଇକି। ଯାହା ବିି ଇଏ କରୁ ସେଇ ତ ଅନ ମାନେ ଆମିଷ ହିଁ ଅଧିକା ମାନେ ଟାଇମରେ କମ ଟାଇମରେ ହେଇପାରିବ। ପଢା ପିଲା ନା ପଢାପଢି କରୁଛୁ ଯେହେତୁ ସେଥିପାଇଁ ଯେମିତି ଆମର ଗୋଟେ ଟାଇମ ଯେମିତି ଦରକାର ଯାହା ବି ହେଲେ। ହଁ
ସାଙ୍ଗେ ସାଙ୍ଗେ ତମେ ଗୋଟେ ଡିସ୍ଟା ଆମେ ହ ବ ନା ତମେ ବନେଇ ଦବ, କିନ୍ତୁ
ଆମିଷ ପାଇଁ ବହୁତ ସାରା ସମୟ ଲାଗେ ସେଥିପାଇଁ ଆମ ପିଲା ଟିକେ ଇଏ କରନ୍ତିନି, କିନ୍ତୁ ମୁଁ ଟିକେ ନିରାମିଷ କୁ ଟିକେ ଭଲ ପାଏ। ଆଉ ସମସ୍ତେ ଯେତେବେଳେ ଖାଇବ ଆଉ କହିଲେ ହଉ ଦିଅ ହଉ ଖାଇଦବା ଆଉ କଣ କରିବା। ବୁଝିପାରୁଛ। ଆଉ ସବୁ ମିଳି ମିଶିକି ସାଙ୍ଗସାଥି ହେଇକି ସବୁ ଡିଭାଇଟ୍ ମାନେ ଭାଗ ଭାଗ କରିଦଉ। କିଏ କୋଉ କାମ କରିବ ବୁଝିପାରୁଛ। ଆଉ ମାର ର୍କେଟିଙ୍ଗ ଧର ମୁଁ ଆଉ ମୁଁ କରିଆଣିବି ସେମାନେ ରୋଷେଇ କରିଦେବେ ଇଏ କରିଦେବେ। ଆଉ ଅଛ ନ ଆଉ ସେଠି ବି ଆମର ଜଣେ ଭାଇ ଗୋଟେ ଭଲ ଅଛନ୍ତି। ସେ ଭଲ ରୋଷେଇ କରନ୍ତି ନା କି।
କିନ୍ତୁ ଅ ଯେ ତିକି ମୁଁ ବି ଜାଣିଛି ଗାଁ ମାନେ ଝିଅମାନଙ୍କ ଠାରୁ କିନ୍ତୁ ପୁଅମାନଙ୍କର ଭଲ ଟେଷ୍ଟ। ରୋଷେଇଟା ହୁଏ। ବହୁତ ଟେଷ୍ଟ ତାଙ୍କର ତ ସବୁ ମାନେ ବାସ୍ନା ଆସୁଛି ମାନେ ବହୁତ ବଢ଼ିଆ।
ହଁ ଆମର ବି ସେଇଠି ଆମ ହଷ୍ଟ ହଷ୍ଟେଲରେ ଆଗରୁ ଗୋଟେ ମାଉସୀ ଆସୁଥିଲେ ରୋଷେଇ କରିବା ଆମେ ଚାଳିଶ ଜଣ ପିଲା ସେଠି ରହୁଛୁ। ମାଉସୀ ଗୋଟେ ଆସିବେ ରୋଷେଇ କରିବା ପାଇଁ, ତାଙ୍କର ଆସିବେ ମନ ଇଚ୍ଛା ଧର ଘର ଟେନସନରେ ମଉସା କଣ ତାଙ୍କ ଉପରେ ବିରକ୍ତ ହେଇଥିବ ଇଏ କରିଥିବ ବେ ଘର ଟେନସନ ଆସି ଗ୍ୟାସକୁ ଖାଲି ମୁଡି ଦେବେ। ଜଲ୍ଦି କିନ୍ତୁ ସାରିଦେବେ, ସେ ଭାତ ଚାଉଳିଆ ହଉ। କି ସିଏ ମସଲା ଟିକେ ନ ହଉ ଚିକେନକୁୁ ପକେଇ ଦେବେ। ମାନେ ଏମିତି କରିଦେଇ ପକେଇଦେବେ ଏମିତି ମଝିରେ ଖାଇକି ଆମ ଦେହ ଭଲ ହେଲାଣି ପୁଣି ଅନର ଡାକି ଲୁ ଆମର ଯୋଉ ଅନର ଅଛନ୍ତି। ସିଏ ପୁଣି କଥା ହେଲୁ କଥା ହେଲା ପରେ ଚେଞ୍ଜ ହେଲା। ସେ ମାନେ ତାଙ୍କୁ ମାନେ କାଢି ଦେଇକି ଆଉ ଜଣେ ଯିଏ ମଉସା ଏବେ ଆସୁଛନ୍ତି ସିଏ ବହୁତ ଭଲ। ସବୁ ଜିନିଷ ମଉସା ମାନେ କରିଦଉଛନ୍ତି। ବିରିୟାନୀ କରିଦଉଛନ୍ତି ଆଜି ଚିଲି ଚିକେନ୍ ହେଇ ଛି ଆମର ସେ ଗ୍ରୁପରେ ମେସେଜ କରୁନା ସବୁ କଣ କଣ ଆଇଟମ ହବ। ଯିଏ ଧର ମ୍ୟାନେଜିଂ ନବ ଗୋଟେ ମାସ ସିଏ ସବୁ ଦାୟିତ୍ଵ ବୁଝିବ। କଣ କରିବ କଣ ନାହିଁ? ବୁଝିପାରୁଛ ଚାଳିଶ ଟା ପିଲା ନା ସମସ ସ୍ତେ ଇଏ କରିବେ ଆଉ ଯିଏ ମଉସା ଯିଏ ଆମ ମ ମାନେ ସିଏ ଆସନ୍ତି ଆରାମ ସେ ଦି ଟାଇମ ରୋଷେଇ କରିଦେଇ ପଳେଇଯିବେ। ତାଙ୍କର ଜଣକା ଦୁଇଶହଟଙ୍କା ନିଅନ୍ତି ପିଲାପିଛା। ତାଙ୍କର ଆମେ ଚାଳିଶଟା ପିଲା ଯେହେତୁ ଆଠହଜାରଟଙ୍କା ହେଇଯାଉଛି। ତାଙ୍କର ଆରାମସେ ଆସିଲେ ଦି ଟାଇମ ଖାଲି ଦେଢ଼ଘଣ୍ଟା ନାଖେ ଦଉଚନ୍ତି ଦେଢଘଣ୍ଟା ତିନିଘଣ୍ଟା ଦଉଚନ୍ତି ଟାଇମ ଦଉଛନ୍ତି ଆରାମସେ ତାଙ୍କର ଆଠହଜାର ଟଙ୍କା ମାସକୁ ପାଉଛନ୍ତି ବହୁତ ଭଲ ଛୁଟି ଫୁଟି ବି ଦଉଚୁ ଆ ଯେତେ ଯେତେବେଳେ ବନ୍ଦ ହୁଏ ସେତେବେଳେ କହିଲେନି ଆମେ ଆଣିକି ରୋଷେଇ କରିକି ଆମେ ନିଜ ସାଙ୍ଗସାଥି ମିଶିକି ଖାଉ ଆଉ ତମ ଲାଇଫ୍ ଏଇ ରଙ୍ଗ ସବୁ ହୁଏ ସାଙ୍ଗସାଥି ନା କଣ ହୁଏ
ନା ନା ଆମେର ଯେତେବେଳେ ଆମ ଜବରେ ଥିଲା ସେଇଟା ହଷ୍ଟେଲ ଥିଲା ତ ହଷ୍ଟେଲ ନିଜେ ରୋଷେଇ କରି ଖାଇବା ପାଇଁ ଆଉ
ହଁ ସେଇଟା ହେଲେ ହେ ହଁ ଭଲ କିନ୍ତୁ ଡେଲି ସେଇଟା ହେଲେ ପଢ଼ାପାଇଁ ଟିକେ
ନା ପଢା ପାଇଁ ନୁହଁ ସେଟା କିନ୍ତୁ ପଢା ପାଇଁ ସେଇଟି କେବେ ବି କମ୍ଫଟେବୁଲ୍ ନୁହଁ
ପଢାପାଇଁ ସେପଟେ ଟେନସନ୍ ହଉଥିବ ସେଇଟା ଆଣିବା ଇଏ ସିଏ ଏଗୁଡ଼ା ସବୁ ଆ ଟିକିଏ ଇଏ କରିବା ଭଲ
ଆମର ମୁଁ ବି ଗୋଟେ ଯୋଉଥିଲି ଭୁବନେଶ୍ଵର ଗୋଟେ ଟ୍ରେନିଂରେ ଥିଲି ସେଇଟା ବି ଏ ଆମର ହଷ୍ଟେଲ ଥିଲା ସେଇଟା ସିଆଡୁ ଖାଇବାକୁ ଆମର ଇଏ କରିଥିଲେ କ୍ୟାଣ୍ଟିନ ଥିଲା ଆଉ
ହଁ ଭଲ କ୍ୟାଣ୍ଟିନ୍ ଖାଇବା ଟିକେ ଇଏ ସେମାନେ ଦାୟିତ୍ୱ ନେବେ ନା କିନ୍ତୁ ସେମାନେ ବହୁସାରା ଆମ ହେଲଥେ ଖରାପ
ହେଲର୍ଥ ହେଇଯାଏ ସେ ଡାଲି ସେ
ସେଗୁଡା ମାନେ ବହୁତ ମାନେ ମସଲା ଦେଇଦେବେ ଅଏଲ ଦେଇଦେବେ ସବୁ ତେଲ ଦେଇଦେବେ ଅଧିକା ସବୁ କିଛି ଦେଇଦେବେ ଯେହେତୁ ମେଡିକାଲକୁ ଯିବାକୁ ପଡିବ ଆମକୁ ନେକ୍ସଟାଇମ୍ ଇଏ କଲେ ବୁଝି ପାରୁଛ ସେଥିପାଇଁ ଆମେ ଟିକେ ଇଏ କରୁଚୁ ଯେ ଆମେ କେମିତି ଆମେ ସେଠି ଆମ ଟାଉନରେ ଆମେ ରହୁଛୁ କିନ୍ତୁ ଆମେ ଦେଶୀ ଖାଇଆ ଟାଇପର ଖାଉଚୁ ଆମେ ନିଜେ ଆଇଟମ୍ ଚୁଜ୍ କରୁଚୁ ନା ଏଇ ଟାଇମରେ ଏଇଟା ହବ ମନ ହେଲା ଧର ପଖାଳ ଖାଇତେ ଗରମ ହେଲା ପଖାଳ ଖାଇଲୁ ଆରାମସେ ମାଛ ଭାଜିଦେଲୁ ଆଉ କଣ ଚଟଣି କରିଦେଲୁ ବୁଝିପାରୁଛ ଫ୍ରାଏ କରିଦେଲୁ କରିଦେଇକି ମଉସା କହିଲୁ ଆରାମସେ ରାତିରେ ଅଧିକା ଭାତ ରାନ୍ଧିକି ପଖାଳ କରିଦେଲେ ସକାଳେ ଆମେ ସବୁ ଆରାମସେ ଖାଇଲୁ ଘର କରି ଆମେ ଇଏ କରିକି ସେଇଠି ଇଏ କଲୁ ଆଉ ସେ ମଉସା ଯିଏ ବହୁତ ଭଲ ଆଉ ଇଏ କରନ୍ତି ଆଉ ସେ ହଉ କଣ କର ମୁଁ ରଖୁଛି ଟିକେ କାମ ଅଛି।
ହଉ ଠିକ୍ ଅଛି ଆଉ